ଅଁ ଶୁଭିଲା ଓହଃ ହଉ ଆଜି କୋଉ ବିଷୟରେ କଥା ହବା କହିଲେ ଯୋଉ
ଆପଣ କୁହନ୍ତୁ କଣ କଥା ହବା ଆଉ
ଯୋଉ କୁମାର କୁମାର ପୂର୍ଣ୍ଣିମା ଟା ମାନେ ଆପଣଙ୍କ ଆଡେ କେମିତି କଣ ପାଳନ କରାଯାଏ। ସେଇ ବିଷୟରେ କୁହନ୍ତୁ ମୁଁ ତାପର ଆମ୍ଭ ପଟରେ କେମିତି କଣ କରାଯାଏ।
କଣ କହିଲେ?
କୁମାର ପୂର୍ଣ୍ଣିମା ଜାଣିନ କି ଜହ୍ନି
ହଁ ହଁ ହଁ ହଁ ହଁ ଜାଣିଛି।
ହଉ
ହଉ ସେଇ ବିଷୟରେ କୁହନ୍ତୁ ମୁଁ କହିବି ଆଉ ତାପରେ ଆଉ
କଣ କହିଲା ଆମ ପଟରେ କଣ କହିଲ କୁମାର ପୂର୍ଣ୍ଣିମା ଜମ ଆମ ପଟରେ କୁମାର ପୂର୍ଣ୍ଣିମା ସେଟା ଯୋଉ ପୂର୍ଣ୍ଣମୀ ଦିନ ହେଲେ ତାକୁ ପୂର୍ଣ୍ଣିମା କୁହାଯାଏ ଆମର ମାନେ କଣ କହିଲ ଜହ୍ନି ଓଷା କୁହାଯାଏ। ଜହ୍ନି ଓଷା ଆମର ମାସକ ଠୁ ଅଛି ଆମ ପଟରେ କିନ୍ତୁ କିଏ ସାତ ଦିନ କିଏ ନଅ ଦିନି କିଏ ଟୋଟାଲ ମାସଟାଙ୍କକରନ୍ତି କିନ୍ତୁ ହଉଛି ଆମେ କରଉ ନଅ ଦିନ। ଆଉ ଯୋଉ ନଅ ଦିନ କରଛୁ ଚଉରା ପାଖରେ ସବୁ ମାନେ ଚଉରା ଟା ଗ ପୁରା ଟେଣ୍ଟରେ ସଜାଉ ମାନେ ଟେଣ୍ଟ କଣ କହିଲ ଯୋଉ ବାଉଁଶ ପାତ।
ହୁଁ ହୁଁ ହୁଁ।
ବାଉଁଶ ପାତରେ ସଜାଉ ଖଜିର ଝାଟି ଏ ସବୁ ତା ଚାରିିକର ଗେଞ୍ଜି ଥାଉ। ଆଉ ସେ ଯୋଉ କଣ କହିଲ ଖଜିରା ଆଦରେ କଣ ପାଇଁ ଗେଞ୍ଜ କହିଲ ସେ ଯୋଉ ମୁନିଆ ମୁନିଆ ରୁହେ ସେ ସେଥିରେ ଆମେ ସନ୍ଧ୍ୟା ବେଳକୁ ସବୁ ଯୋଉ ରଙ୍ଗଣୀ ଫୁଲ ଆଉ ଗୋଟେ ଭଲ ଭଲ ଫୁଲ ଯୋଉ ଗୁରା। ଫୁଟିଥାଏ ସନ୍ଧ୍ୟା ବେଳେ ସେଇ ଫୁଲ ଗୁରା ଆଣିକି ସେଇ ଥିରେ ଗେଞ୍ଜି ମାନେ ସୁନ୍ଦର ଦେଖାଯିବ ରାତି ବେଳକୁ ଲିଚୁ ଫିଚୁ ଲାଗିବି ସେଥିରେ ଜଳିଲେ ଟି ସୁନ୍ଦର ଦେଖାଯାଏ ସେଥିପାଇଁ ଆମେ ଖଜୁରୀ ଝାଟିରେ ସେ ପୋ କାଲି କଭର କରିଦିଉ ବାଉଁଶ ପତର ଦିଏ ତା ଉପରେ ଖଜିର ଝାଟି ଦିଉ।
ଆଚ୍ଛା।
ସୁନ୍ଦର ଦେଖାଯିବ ମାନେ ଗୋଟେ କୁଞ୍ଜ ଭଳିଆ ଦେଖାଯିବ। ତାପରେ ସନ୍ଧ୍ୟା ବେଳକୁ ଆମ ପଟରେ କଣ କହିଲ ଗାଈ ଯେତେବେଳେ ଆସେ ସେତେ ସେତେବେଳେ ସେ ପୂଜା ଟା ଆରମ୍ଭ ହୁଏ ଯେଉଁ ଆମ ଏପଟରେ ଅଛି ମୁଢ଼ି ମାନେ ମୁଢ଼ି, ଉଖୁଡ଼ା, ନଡିଆ, କଦଳୀ ଯିଏ ଯାହା ନେଇ ପାରିବ।
ଓହୋ।
ଉଷୁନା ମାନେ ମୁଢ଼ି ଟାକୁ ନେଇକି ପୂଜା କରଉ ଆଠ ଦିନ ସବୁଦିନ ସନ୍ଧ୍ୟା ବେଳେ ମୁଢ଼ି ନେଇକି ମାନେ ଯିବୁ ଭୋଗ କରିବୁ କରିକି ଯାଇ ତାପରେ ନଅଟା ଦଶଟା ବେଳକୁ ଖେଳି ଖୋଳିକି ସବୁ ଝିଅ ଆସଉ ମାଇକି ବି ବଜାଉ ସେଥିରେ। ଆଉ ସବୁଦିନ ଏମିତି ହୁଏ। ଆଠ ଦିନ ହେଇସାରିଲା ପରେ ଯୋଉ ଦିନ ନଅ ଦିନ ପୂର୍ଣ୍ଣିମା ସେଦିନ ଆଉ ମୁଢ଼ି ଭୋଗ ହବନି। ସେଦିନ ପ୍ରାୟ ସକାଳୁ ସବୁ ଝିଅ ମିଶିକି ଯାଇଁ ଥାଉ ଯୋଉ ପୋଖରୀରେ ଗାଧେଇକି ଆଞ୍ଜୁଳା ଦିଉ ଆଞ୍ଜୁଳା ଦେଇକି ଆସିକିନି ଉପାସ ଟା ରହୁ କାଷ୍ଟା ଉପାସରେ ସମସ୍ତେ। ସବୁ ଝିଅ ସାଙ୍ଗ ହେଇକି ମାନେ କିଏ ଶାଢ଼ୀ ପିନ୍ଧେ କିଏ ଯିଏ ଯୋଉଟା ଯାହାର ଇଚ୍ଛା ହେଲା। କିଏ ଡ୍ରେସ ସମସ୍ତେ ଏମତି ପିନ୍ଧନ୍ତି ହଁ। ତାପରେ ମେହନ୍ଦି ଫେହେନ୍ଦି ଲଗା ଲଗି କରୁ, ତାପରେ ଘରେ ତ ପିଠା ପଣା ସବୁ ପ୍ରକାର ପିଠା ପଣା କରିଥିବେ, ଆଉ ହେଉଛି ଏ ଚାରିଟା ସୁଦ୍ଧା ଯେମିତି ସମସ୍ତେ ପୁରା ଚାନ୍ଦ ଫାନ୍ଦ ତିଆରି କରିବେ। ଚାନ୍ଦ ମାନେ ଆମର ଚାନ୍ଦଟା ଅଛି ମାନେ କରିକି ଉଭାଉଁ ପୋଖରୀରେ ନେଇକି ଉଭାଉଁ। ଜଣ ଜଣଙ୍କ ପ ରେ ଅଛି ମାନେ ଦିଟା ଚାନ୍ଦ କରିବେ ଗୋଟେ ଚାନ୍ଦ ନିଜେ ଗିଳିବେ। ଆଉ ଗୋଟେ କଣ ଗିଳନ୍ତି ଅଛି ଆଉ ଗୋଟେ ଚାନ୍ଦ ନେଇକି ପୋଖରୀରେ ଉଭେଇ ଆମ ପଟରେ ଯୋଉ ଚାନ୍ଦ ଆମର ଉଭାଉଁ। ସେ ଚାନ୍ଦରେ ନଡ଼ିଆ, ଛେନା, ଆଉ ହଉଛି ଅରୁଆ ଚାଉଳ ଆଉ ସବୁ ଏମିତି ଚାରି ପାଞ୍ଚ ପ୍ରକାର ପୁରରେ ତିଆରି ସେ ଚାନ୍ଦଟା ହୋଇଥାଏ। ଆ ସେଟା ସେ ଚାନ୍ଦ ଟାକୁ ବି ଥାଳିରେ ବହୁତ ସୁନ୍ଦର ଭାବରେ ସଜାଉ ସିନ୍ଦୁର ଫିନ୍ଦୁର ମାରିକି। ଫୁଲ ଗେଣ୍ଡୁ ଫୁଲକୁ ଚୁନା ପୁରା ଚୁନ ଚୁନା କରି ତାର ଟିକି ଟିକି ପାଖୁଡ଼ା ଆଉ ହଉଛି ଖଇ ପୁରା ଗୋଟା ଗୋଟା ଧଳା ଧଳା ଖଇଟା ଫ୍ରେମ ଚାରି କରା ଙ୍କ ଦିଅଉଁ। ହଁ ମାନେ ଚାନ୍ଦ ଟା ବହୁତ ସୁନ୍ଦର ଭାବରେ ସଜେଇ ଥାଉ। ସଜେଇକି ତାପରେ ଚାରିଟା ଯେମିତି ଠିକ ସନ୍ଧ୍ୟା ହେଇ ଆସିବ ଠାକୁରଙ୍କ ପାଖରେ ସମସ୍ତେ ଏକାଠି ହେଇକି ମାନେ ବନ୍ଦାଉ ବନ୍ଦେଇକି ଠାକୁରଙ୍କ ପାଖକୁ ଯାଉ ହଉଛି ପୋଖରୀ କି ପୋଖରୀରେ ମାନେ କ୍ୟାମେରା ଯେଉଁମାନେ ଭିଡ଼ିଓ ବି କ୍ୟାମେରା ଫ୍ୟାମେରା କରନ୍ତି, ଆମେ ବି କ୍ୟାମେର ଫ୍ୟାମେରା ନେଇକି ଯାଇଥାଉ। ସେଠି ସମସ୍ତେ ଏକା ସାଙ୍ଗରେ ମାନେ ଥାଳି ଧରିକି ପାଣି କୂଳରେ ରହିକି ପାହାଚାରେ ଠିଆ ହେଇକି ପୁର ସିଧା ଧାଡି ଧାଡି ହେଇକି ଠିଆ ହେଇକି ସମସ୍ତେ ଏକା ସାଙ୍ଗରେ ହୁଳା ହୋଳି ଦେଇକି ଚାନ୍ଦ ଟାକୁ ମାନେ ବନ୍ଦେଇ ବନ୍ଦେଇ ବନ୍ଦେଇ ବନ୍ଦେଇ ପୁରା ବୁଡେଇ ଦିଅନ୍ତି ପାଣିରେ। ବୁଡେଇ ଦେଇକି ସେଇଠୁ ହାତରେ ତଳୁ ମାନେ ମାଟି ଟା ଆଣିକି ସେ ଥାଳିରେ ଆଣିକି ଆସନ୍ତି ଆସନ୍ତି ସମସ୍ତେ ଆସିକି ଉଳାଉଳି ଦେଇକି ପୁଣି ଚଉରା ଟାକୁ ଆଉ ଚଉରାଙ୍କ ତୁଳସୀ ଗଛ ମୂଳରେ ସବୁ ଫିଙ୍ଗନ୍ତି ସେ ଯୋଉ ମାଟିରେ। ତାପରେ ଆଉ ମାଟି ଯେତିକି ନେଇକି ନିଜ ଘର ମାନଙ୍କରେ କଣ ଧାନ ଚାଉଳ ସବୁ ଯୋଉଠି ରୁହେ ଭାଡି ନା କଣ କୁହନ୍ତି? ସେଠି ନେଇକି ଫିଙ୍ଗନ୍ତି। ଫିଙ୍ଗନ୍ତି ତାପରେ ପ ଯିଏ ପାଣି ଉପାସ ରହିଥିବ ନା। ପାଣି ପିଅନ୍ତି ତାପରେ ଯାଇ ପୁଣି ପାଣି ପିଇ ପାଇକି ଯାଇକି ସବୁ ଭୋଗ ନେଇକି ନଡିଆ, କଦଳୀ, ପିଠା, ପଣା ସବୁ ନେଇକି ପୁଣି ସେଇ ଯୋଉ ଚଉଁରା ମୂଳେ ଏ ଭୋଗ କରନ୍ତି, କରିକି ଏମିତି ମାନେ କୁମା ଯୋଉ ଜହ୍ନିିବ ଓସା ଟାକୁ କରନ୍ତି। ଆଉ ସେଥିରେ ଜହ୍ନି ଦିଟା ଜହ୍ନି ଆଣିକି ମାନେ ଆଠ ଦିନ ଆଗରୁ ସେ ଜହ୍ନି ଦିଟା ପିଛ କେଜିିକ ତାକୁ ଡେଲି ସ ସନ୍ଧ୍ୟା ବେଳକୁ ସିନ୍ଦୁର ମାରା ଯିବ ପୂଜା ହବ। କିନ୍ତୁ ଯୋଉମାନେ ଜହ୍ନି ଓଷା କରିଥିବେ ସେମାନେ ଜହ୍ନି ଖାଇବେନି। କି ଜହ୍ନି ଫୁଲ ତୋଳିବେନି କି ଜହ୍ନି କି ଛୁଇଁବେନି।
ଆଚ୍ଛା।
ଆଉ ହଉଛି ତମ ଆଡ଼େ କେମତି କଣ କେମିତି କରନ୍ତି?
ସାମର କଣ ହୁଏ ନା ସକାଳେ ଟାଇମ୍ ଟା ମାନେ ଯୋଉ ଆଞ୍ଜୁଳି ଟେକାଟା ସେଇଟା ଆମର ହୁଏ ଖଇ। ଆଉ ତାଳସ ତାଳର ଯୋଉ ଶୁଖିଲା ତାଳ ଟା ଯୋଉ ଥାଏ।
ହଁ ତା ତ ଯୋଉ ଭିତର
ହଁ। ନା ସେଇଟା ଗୋଟି କିିଆ ଆଗେ ଆସେ ତାପରେ ଗୁଆ ଆଉ ଆଖୁ। ନଡ଼ିଆ ଏଇଗୁଡ଼ା ସବୁ ଥରେ ଥରେ କି ଟେକା ହୁଏ ମାନେ ସୂର୍ଯ୍ୟଙ୍କୁ ସୂର୍ଯ୍ୟଙ୍କୁ ସେଇଟା ଥାଏ ସେଇଟା ରୁହେ ସେଇଟା ସନ୍ ନ୍ଧ୍ୟା ବେଳକୁ ସେଇଟା ମାନେ ଭୋଗ ହେଟା ଚକଡ଼ା ହୁଏ ତାପରେ ସନ୍ ଆମର ହେମ୍ ନାହିଁ ଉଷୁନା ମାନେ କଣ ଭୋଗ ହୁଏନି କି ଆଠ ଦିନ ଆଗରୁ ଯୋଉ ଭୋ ହଉଛି ଆମର ହୁଏନି ସେ ସବୁ ସେମିତି ନାହିଁ। ଖାଲି ଯୋଉଦିନ ପୂର୍ଣିମା ପଡ଼ିବ। ସେଇଦିନ ମାନେ କୁମାର ଉତ୍ସବ ଯୋଉଦିିନ ଆମେ ସେଇଦିନ ପାଳନ କରୁ। ସେଦିନ ପୂର୍ଣ୍ଣିମା ଥାଏ ଗୋଟେ ଉତ୍ସବ ଥାଏ ସେଇଦିନ ଆମର କଣ ହୁଏ ନା ଆମର ଯୋଉଟା ଆମ ସାହିର ଆମେ ଯୋଉ ପଚିଶି ଘର ଆମର ଗୋ ଗୋଟେ ବଡ଼ ଚଉରା ଅଛି ମାନେ ଯୋଉଠି କିି ସମସ୍ତେ ଓଷା ବାର ହେଲେ ସମସ୍ତେ ସେଇଠି କରିବେ ତ ଆମେ ଯେତେ ଝିଅ ଆମ ସ ସାହିର ଆମେ ସମସ୍ତେ ସେଇ ଗୋଟେ ଜାଗାରେ ହିଁ କରୁ ଓ ସେଠି ଚିତା ଲେଖି ଦେଇଥାଉ ଚଉରା ଟା ଟିକେ ସଜାସଜି କରିଦେଇଥାଉ ଭଲସେ ତାପରେ କଣ ହୁଏ ନା ଆମର ବ୍ରାହ୍ମଣ କରନ୍ତି ବ୍ରାହ୍ମଣ ପୂଜା କରିବେ ଆସିବେ। ବ୍ରାହ୍ମଣ ଆସିବେ ଯୋଉମାନେ ନୂଆ ଓଷା କରନ୍ତି ଯୋଉ ପୁଅ ବାହାଘର ହେଇଥିବ ହଁ ଯିଏ ବହୁ ଆସ ଥିବ ନୂଆ କରନ୍ତି ଯୋଉମାନେ ବହୁଠୁ ଝିଅ ମାନେ କରନ୍ତି ଝିଅ ମାନେ ବୁଲିବାକୁ ଆସ ସିବେ କୁମାର ପୂର୍ଣ୍ଣିମାରେ ମାନେ ବାପ ଘରେ କରିବେ ଆମର ଅଛି। ସେମାନେ କରିବେ ଫାଷ୍ଟ ତାଙ୍କ ପୂଜା ଟା ହୁଏ। ତାଙ୍କ ପୂଜା ଭୋଗ ତାଙ୍କର ଆସିଥାଏ ସବୁ ଭାର ଫାର ଯେମିତି ଆସେ ଲଡ଼ୁ। ଉଖୁଡ଼ା ସବୁ ବଣ୍ଟା ବଣ୍ଟି ହବ। ମାନେ ଆମର ଯେତେବେଳେ ପୂଜା ହବ ସେତେବେଳେ ହୋମ ହବ। ହୋମ ହେଇକି ଆମର ଯୋଉ ଚାନ୍ଦ ବନା ହୁଏ ଆମର ସେଟା ଆଣ ରେ ବନା ହୁଏ। ମାନେ ଚାଉଳ ଟା ଟିକେ ଶୁଖିଲା ଶୁଖିଲା ବଟା ଯାଇଥିବ। ସେଇ ଯୋଉ ବଟାଟାରେ ଆମର ଚାନ୍ଦ ବନା ହୁଏ ସେଇ ଚାଉଳ ବଟାଟାରେ। ଆଉ ତାପରେ ଯେତେବେଳେ ଜହ୍ନି ଆଉ କାକୁଡ଼ୀ ଆମର ସେଇଟାରେ ପିଂଛ ଦେଇକି ଘୋଡ଼ା ବନେଇଥାନ୍ତି ମାନେ ଚାରିଟା ତାପରେ ଯେତେବେଳେ ପୂଜା ସରିଯାଏ ସରିଲା ପରେ ଆମେ ସେଇ ସବୁ ଅ ଖଇକୁ ନେ ନେଇକି ଯାଉ ପୋଖରୀ ପାଖୁକୁ ତାପରେ ତାକୁ ଜହ୍ନକୁ ଏମିତି ପକାଉ ଆଞ୍ଜୁଳି ଟେକିବୁ ତାପରେ ଗ ଆମର ପୋଖରୀରୁ ଗେଣ୍ଡା ପକାନ୍ତି ଗେଣ୍ଡା। ଗେଣ୍ଡା ଖୋଜିବେ ଗେଣ୍ଡା ଟାକୁ ଏଇ କାଦୁଅ ଆଣୁଛନ୍ତି ଆମର କିନ୍ତୁ ଗେଣ୍ଡା। ସମସ୍ତେ ଗେଣ୍ଡ ଟେ ଖୋଜିକି ଏମିତି ପକେଇବେ। ତାର କଣ ମାନେ ଇଏ ଅଛି ମୁଁ ଜାଣିନି ସେଇଟା, ହୁଁ ମାନେ ଗେଣ୍ଡା କାହିଁକି ପକାନ୍ତି?
ଏଇ ଯୋଉ ଗେଣ୍ଡା ଟାକୁ ଆଇଁଲା ବେଳେ, ସେ କାଟିଦିଏନି ହାତ? ହୁଁ ହୁଁ ହୁଁ।
ନା ଆମେ ଦେଖିକି ଟର୍ଚ ମାରି ମାରି, ଛୋଟିଆ ଛୋଟିଆ ଯିଏ ହେଇଥିବ ପଥର ରେ ଲାଖିଥିବ, ସେଇଆକୁ ଟିକେ ଖାଲି ଏମିତି ଆଣିକି ଫୋପାଡ଼ି ଦବୁ। ନା ଡର୍ ଲାଗେ। ତାପରେ ଆମେ ସେ ଖଇକି ଖାଉ, ଆଉ ଆମର କଣ ହୁଏ ଯୋଉ ଦିନ କୁମାରୀ ପୂର୍ଣ୍ଣିମା ସେଇଦିନଠୁ ଗଜଲକ୍ଷ୍ମୀ ପୂଜା ପାଆନ୍ତି। ମାନେ ଗଜଲକ୍ଷ୍ମୀ ପୂଜା ଆମର ହୁଏ, ତ ସେଇ ଦିନ ଠାରୁ ହିଁ ଠାକୁ ପୂଜା ପାଆନ୍ତି, ଏ ଆମ ଯୋଉଦିନ ଆରମ୍ଭ ହୁଏ। ସେଇଦିନ ତ ପୂଜା ପାଆନ୍ତି, କଳସ ଗୁଡା ହୁଏ। ଆଉ ମାନେ ଭଜନ କୀର୍ତ୍ତନ ସବୁ ଏମିତି ଚାଲେ, ଠାକୁର ସେଦିନ ପୂଜା ପାଆନ୍ତି। ହଁ ଖାଇବା ପିଇବା ବି ହୁଏ। ଏମିତି ଆଉ, ଏମିତି ସବୁ ଆମର ହୁଏ। ଆମର କିନ୍ତୁ ଜହ୍ନି ଓଷା କୁହନ୍ତିନି, ଆମର ସେଇଟାକୁ ଖା ଖାଲି କୁମାର ପୂର୍ଣ୍ଣିମା କୁହନ୍ତି, ଜହ୍ନିଓଷା ମୁଁ ଶୁଣିଲି, ମୁଁ ମାନେ ଏଇ ପରେ ପରେ, ଏଠିକି ଆସିଲାରୁ ଶୁଣିଲି ଯେ, ଜହ୍ନି ଓଷା କୁହନ୍ତି। ଆ ଆମେ କିନ୍ତୁ ଜାଣିନୁ, ଆମେ ଆମର କୁହନ୍ତି କୁମାର ପୂର୍ଣ୍ଣିମା।
ଯେଉଁ
ରୁହନ୍ତିନି, ଆମର ଖାଆନ୍ତି, ମାନେ ଉଷୁନା ଖାଇବେ ନି କିନ୍ତୁ ଅରୁଆ ଖାଇବେ। ପୁରୀ କି ଚକୁଳି ପିଠା, କି ଅରୁଆ ଭାତ ଡାଲମା, ମାନେ ଏମିତି ସବୁ ଖାଆନ୍ତି, ଆମର ଉପାସ ରୁହନ୍ତିନି।
ହୁଁ, ଯୋଉ କଣ କହିଲ, ଆମ ପଟରେ ଯୋଉ ଆମର ଯୋଉ ବ୍ରାହ୍ମଣ ଯୋଉମାନେ ସେଇ ମାନେ ତାଙ୍କ ତମର ଯେମିତି ହେଇ ପୂଜା କରୁଚ, ତାଙ୍କ୍ ବ୍ରା ବ୍ରାହ୍ମଣ ମାନେ ଏଇ ପୂଜା ଟା କରନ୍ତି ଏମିତି, ମାନେ ସେ ସେଇ ଦିନ ପୂନେଇଁ ଦିନ କରିବେ, ଅରୁଆ ଖାଇକି କରିବେ ଆଉ ଏମିତି। ଚଉରା ମୂଳେ କରିବେ ସେମିତି କରିବେ କିନ୍ତୁ ଆମର ଯୋଉ ଆମ ଜାଇଏରେ ଆମେ ଆମର ଜହ୍ନି୍ ମାନେ ନଅ ଦିନଠୁ ଧରୁ, ଆମ ସାଙ୍ଗରେ ଅଛନ୍ତି କିଏ ସାତ ଦିନଠୁ କରନ୍ତି। ଯିଏ ଯେତେ ଦିନି ରହି କରିପାରିବ? ତା ଉପରେ ନିର୍ଭର ଅ କିନ୍ତୁ ତାର ନିୟମ ହଉଛି ତିରିଶ ଦିନ, କାରଣ ଜହ୍ନି ଓଷା ଯୋଉ ବହିଟା ବୋଲା ଯାଏ ସେଟା ଲେଖା ଅଛି ତିରିଶ ଦିନ ଯାଏ, ସେଠି
ପଢୁନା ନା, ସେ ବ୍ରାହ୍ମଣ ତାଙ୍କର ପଢନ୍ତି।
ନାଇଁ କଣ କହିଲ, ତମର ଯୋଉଟା କରୁଚ, ହେଟା କୁମାର ପୂର୍ଣ୍ଣିମା ବହି ଗୋଟେ ପଡିଥିବ, ସେଟା ସବୁ ଗୁଡେ ଆକାରରେ ପଢିଥିବ ଆମେ ଯୋଉ ଓଷା ଟା କରୁଚୁ, ଆମର ଜହ୍ନି ଓଷା କରୁଚୁ, ତାର ଗୋଟେ ଜହ୍ନି ଲେଖା ହେଇଥିବ ଜହ୍ନି ଓଷା ବହି।
ଓହୋ, ଆଉ ମୁଁ ଆଉ ଜାଣିନି, ଆମର କିନ୍ତୁ ସେଇଟା କୁମାର ପୂର୍ଣ୍ଣିମା ବୋଲି କହନ୍ତି, ଜନ୍ ଜହ୍ନି ଓଷା ବୋଲି ଆମେ ଜାଣିନୁ, ଏଇଠି କିନ୍ତୁ ମୋ ସାଙ୍ଗ ଅଛି, ସିଏ କହେ ଜହ୍ନି ଓଷା।
ମୁଁ ଜହ୍ନି ଓଷା କଣ, ଆମର କିନ୍ତୁ କୁମାର ପୂର୍ଣ୍ଣିମା କୁହନ୍ତି।
ସନ୍ଧ୍ୟା ହେଲେ ଆମେ ପୂଜା କରୁ, ଜହ୍ନ ଉଇଁବ ଯେତେବେଳେ, ଆମେ ସେତବେଳେ ପୂଜା ଆରମ୍ଭ କରୁ।
ହୁଁ ହୁଁ, କୁଆଡେ କେମିତି ଆଉ।
ହଁ ହଉ ତାହେଲେ ରଖୁଛି ଆଉ କରିବି ଆଉ କେତେବେଳେ ଆଉ।